ଜୟ ଜ
ହଁ ଜୟ ଜଗନ୍ନାଥ।
କଣ କରୁଛନ୍ତି?
ଏ ବସିଚି ଆଉ।
ଆଚ୍ଛା ଆଉ
ଆଉ କୋଉଠି କହୁଥିଲେ କହିଲେ?
ମୁଁ କହୁଛି ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ରୁ। ଆପଣ?
ହଁ ମୁଁ ବି ସେଇ ଖୋର୍ଦ୍ଧା ଜିଲ୍ଲାରୁ।
ଖୋର୍ଦ୍ଧା ଜିଲ୍ଲାରୁ କହୁଥିଲେ?
ଆଚ୍ଛା ଆଚ୍ଛା। ଭୁବନେଶ୍ୱର ରେ ରହୁଚି ମୁଁ।
ମୁଁ ବି ସେଇ ଭୁବନେଶ୍ୱର ରେ ହିଁ ରହୁଚି।
ହଁ ହଁ ମୁଁ ସେ ଖୋର୍ଦ୍ଧା ଜିଲ୍ଲାରୁ କହୁଚି।
ଆଚ୍ଛା। କଣ କରନ୍ତି ଆପଣ?
ମୁଁ ଗୃହିଣୀ।
ଆଚ୍ଛା।
ଆଉ ଆପଣ କଣ କରନ୍ତି?
ମୁଁ ପଢେ, ପିଜି କରୁଚି। ଉତ୍କଳ ୟୁନିଭରସିଟିରେ।
ଆଚ୍ଛା ଆଚ୍ଛା। ଏଇ ।
ହଁ, ବାଣୀ ବିହାର ଆଜ୍ଞା।
ଆଉ କଣ କରୁଛନ୍ତି ଏବେ କଣ?
ଏବେ ଆସିଚି ଟିକେ ଛାତ ଉପରକୁ। ବର୍ଷା ଏତେ ଜୋରେ ହଉଚି ଦିଦି ଛାତ ଉପରୁ ଟିକେ ଆସିଚି ବୁଲିବା ପାଇଁ।
ନା ଭୁବନେଶ୍ୱର ତ ପାଞ୍ଚ ଦିନ ହେଲା ବର୍ଷା।
ହଁ ପ୍ରବଳ କୁହନ୍ତୁନି। ଏବେ ଟିକେ ଛାଡିଚି। ହଁ। ଏବେ ଟିକେ ଛାଡିଚି, ମୁଁ ଟିକେ ଛାତ ଉପରକୁ ଆସିଚି ବୁଲୁଚି। ଯୋଉ ସୁନ୍ଦର ପରିବେଶ ଏବେ, ସବୁ ଗ୍ରୀନ୍ ଗ୍ରୀନ୍ ପାଣି ପାଣି ଦେ
ହଁ ହଁ ହଁ। ତଥାପି ଥଣ୍ଡା ହବ ପିଲାମାନଙ୍କୁ। ମାମା ହୁଁ। ପିଲାମାନଙ୍କୁ ଥଣ୍ଡା ହଉଚି ସ୍କୁଲ ଗଲା ଟାଇମ ରେ।
ହୁଁ। ନାଇଁ ଏବେ ତ ଦେଖନ୍ତୁ ମାନେ କଣ କହିଲେ ଖରା ହଉଥିଲା ସ୍କୁଲ ବନ୍ଦ। ଏବେ ବର୍ଷା ହଉଚି ସ୍କୁଲ ବନ୍ଦ ହେଇଯିବ।
ହଁ ହଁ ନିହାତି ଆଉ। ପିଲାମାନଙ୍କ ଭଲ ଯେ ପରୀକ୍ଷା ଏବେ ଆଇଲାଣି ନା, ପିଲାମାନଙ୍କର ସ୍କୁଲ ବନ୍ଦ ହେଇଗଲେ ଟେନ୍ସନ୍ ପୁ ପୁଣି କହିବେ ବହି ଚେଞ୍ଜ କରିଦେଇଛନ୍ତି ସରକାର। ବହିଟାକୁ ପଢିଲା ଆସିକି ତାଙ୍କୁ ଟେନସନ ଲାଗୁଚି।
ହୁଁ।
ସେଇ ଯୋଗୁରୁ ଟିକେ ଟେନସନ ହବା କଥା ନହେଲେ ।
ଯେ ମାନେ ଏମିତି ବି ବହି ଚେଞ୍ଜ କରିଛନ୍ତି, ମାନେ ସେ ବି ଆମ ଦୂର ଦୂରରୁ ଆମ ପାଠ ସହିତ ମିଶୁନି।
ନାଇଁ ପରା ଆମେ ଯୋଉଟା ପଢିଥିଲେ ସେଗୁଡା କିଛି ନାହିଁ।
ନାଇଁ ତମେ ଏବେ ପିଲାମାନଙ୍କୁ ଆଉ ପାଠ ପଢେଇବା ଅପେକ୍ଷା ତାକୁ ସବୁ କଣ କହିଲେ ଟିଭି ଦେଖି ଖେଇବାକୁ ପଡିବ।
ହଁ ଆଉ କଣ କରିବା। ବହି ଚେଞ୍ଜ ହେଇଯାଇଚି ତ।
ହଁ ବହି ଚେଞ୍ଜ ହେଇ ଯାଇଚି। ଆଉ ଆପଣଙ୍କ ଘରେ କିଏ କିଏ ରୁହନ୍ତି?
ଅ ମୁଁ ଆମେ ତିନି ଜଣ ରହୁ। ମୋ ପୁଅ ଗୋଟେ ନଅ ବର୍ଷର। ଆଉ ମୋ ସ୍ଵାମୀ ମୁଁ।
ଆଚ୍ଛା। ଆପଣଙ୍କ ଘର ଖୋ ମାନେ ଭୁବନେଶ୍ଵର?
ନାଇଁ ନାଇଁ ଆମର ନୟାଗଡ଼ ଜିଲ୍ଲା ନୟାଗଡ଼ ଜିଲ୍ଲା। ଆମେ ଘର ଭଡା ନେଇକି ରହୁଚୁ ଆଉ।
ନୟାଗଡ଼ଡରେ ତାକୁ ବଢିଆ ବଢିଆ ଜାଗା ଅଛି ଦିଦି ବୁଲିବା ପାଇଁ।
ହଁ ହଁ
କୋଉ ପଟ ସାଇଡ ଅଛି ଆମର ଆମର ପିକନିକ୍ ଅଛି ଫ୍ୟାମିଲି ରେ ଆମର ନୟାଗଡ ଯିବୁ ଯିବୁ ବୋଲି ଏତେ ବ ଏତେ ଖରା ହେଲା ଯାଇପାଇଲୁନି ଏବେ ଏତେ ବର୍ଷା ହଉଛି ଆମେ ଯାଇପାରୁନୁ
ବର୍ଷା ଛାଡୁ ଯିବେ ଆଉ ବୁଲିକି ଆସିବେ।
ଓଫ୍ ଦାଦା କହୁଥିଲେ କି କଣ ଶରଣ କୂଳ ଅଛି ଲଡୁବାବା ଯିବା ଆଉ ଗୋଟେ କଣ ଏବେ କଣ ହେଇଛି ନୂଆ ଯୋଉ କଣ ସେଇଟା କହିଲେ ଦେବୀ ମନ୍ଦିର ଗୋଟେ ହେଇଚି ଏ ରାମ ମନ୍ଦିର ଅଛି ଆଉ ଗୋଟେ ବୈଷ୍ଣୋ ଦେବୀ ହଁ ସେଇଟା ଗୋଟେ ଆଉ ଗୋଟେ କଣ ଝ ରଣା ବି ଗୋଟେ ଅଛି କଣ ସେଠି ୱାଟରଫଲ ସେଠିକି ଟିକେ ଯିବା।
ଝରଣା କେତେ ଗୁଡ଼ିଏ ଅଛି।
ହଁ
ଆଉ କଣ୍ଟିନ୍ୟୁ ନୀଳ ମଧ୍ୟବ ଯାଇଛନ୍ତି?
ନା ଦିଦି ମୁଁ ଯାଇନି
ଆଛା କଣ୍ଟିଲ ନୀଳବନ୍ଧ ଯିବି ଏଥରକ ସେ ନାୟଗଡ ଜିଲ୍ଲା ଭିତ ଭିତରେ ସେଇଟା ହଉଛି ବଢିଆ ଯେଗା ଜଗନ୍ନାଥ ଠାକୁର କୃଷ୍ଣ ରୂପରେ ପୂଜା କ ପାଉଛନ୍ତି ଏଇଠି।
ଓହୋ ହଁ ଟିଭିରେ ତ ଦଉଥିଲା ଯୋଉ ସେଇଟା ନା ଟିଭିରେ ଯୋଉ ଆଛା ତାହେଲେ ସିଏ ମାନେ ମତେ ଲାଗୁଛି ବୋଧେ ପୁରା ଐତିହାସିକ ଜାଗା ଟା ତମେ ପୁରା ନୟାଗଡ଼ ବାସି ମାନେ ପୁରା ଧରି ନେଇଚ।
ହଁ ଆଉ ନୟାଗଡ ର ମାନେ ପିଲାଦିନ ବଢିଚୁ ଜନ୍ମ ହେଇଛୁ ଜନ୍ମଡମେଟ ରେ ସେଠି ଶାଶୁ ଘର ବି ସେ ନମାଟି ରେ
ଆଚ୍ଛା ଆଚ୍ଛା ଯା ହଉ ଭଲ
ବାହାରେ ସଏ ସିନା ଭୁବନେଶ୍ୱର ରେ ଆମ ଦୋକାନରେ କିଏ ମାନେ ଚଳିବା ପାଇଁ ସିନା ବାହାରେ ଅଛୁ ନହେଲେ ନୟାଗଡ ଜି ଜିଲ୍ଲା ମାନେ ନିଜ ଗାଁ ଏଟା ନିଜ ଗାଁ
ନିଜ ଗାଁ କୁ ଛାଡିକି ହଁ ନିଜ ଗାଁ ନିଜ ମାଟି କୁ ଛାଡିକି ଆମେ ବି ଏଇଠି ବାହାରେ ଆସିକି ରହୁଛୁ ସତ କିନ୍ତୁ କେମିତି କଣ ଛୁଟି ହେଇଗଲେ କେମିତି ପଳେଇବୁ ଘର ଆଡେ ଟିକେ ଯାଇ ବୁଲି ଆସିବୁ ଆମର ହଉଛି କଟକ।
କଟକ ପଟେ
କଟକ ବାଙ୍କି ଜାଣିଛନ୍ତି, ଆମର ବାଙ୍କି ହଁ ବାଙ୍କି ଚଚୀ ଚର୍ଚିକା, ମହାନଦୀ,
ହଁ, ହଁ, ହଁ,
ଆମର ହଉଛି ବାଙ୍କି, କିନ୍ତୁ ଆମେ ଏଇଠି ରହୁଛୁ। ହୁଁ ଉଁ କିନ୍ତୁ ମୁଁ ପଢାପଢି ପାଇଁ ଏତେ ଯିବା ଆସିବା ତ କରିହବନି ନା
ହଁ, ହଁ
ଯିବା ଆସିବା କଲେ ବି ସେମ ପଇସା ରହିଯିବାଟା ବି ସେମ ପଇସା ରହିଯିବନି କାହିଁକି?
ଘର ଭଡା ନେଇକି ଅଛନ୍ତି।
ନାଇଁ, ନାଇଁ, ଆମେ ହଷ୍ଟେଲ ରେ ଅଛୁ।
ଓ ଏକୁଟିଆ ଅଛନ୍ତି ଫ୍ୟାମିଲି ନୁହ।
ନାଇଁ ନାଇଁ
ଆଉ କଣ ଖାଇଥିଲେ କଣ?
ମୁଁ ଖାଇଥିଲି ଭାତକୁ ଚିକେନ ତରକାରୀ।
ଆଜି ସଣ୍ଡେ ତ ଚିକେନ କରିଥିଲେ ଆଉ।
ହଁ ଆଜି ଚିକେନ ହେଇଥିଲା କ୍ୟାଣ୍ଟିନ ରେ।
ଓ ହଷ୍ଟେଲ ରେ
ହଁ
ଓ ଆଚ୍ଛା ହଉ ପାଠ ପଢୁଛନ୍ତି ହେଲେ ବାହାରେ ଅଛନ୍ତି ଆଉ।
ହଁ ପାଠ ପଢୁଚ ବୋଲି ବାହାରେ ଅଛି ଆଉ।
ଆଉ ଘରେ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ବାବା, ମାମା, ଭାଇ, ବଡ ଭାଇ, ଦାଦା, ଖୁଡି ତାଙ୍କ ତାଙ୍କର ଗୋଟେ ଝିଅ ଆଉ ଜଣେ ଦାଦା ଖୁଡି ତାଙ୍କର ଗୋଟେ ପୁଅ ଆଉ ଜଣେ ଦାଦା ଖୁଡି ତାଙ୍କର ଗୋଟେ ଝିଅ। ଆମର ଏପଟେ ଜଏଣ୍ଟ ଫ୍ୟାମିଲି ବଡ ପରିବାର ବାହାରିକା ହାଉଛନ୍ତି ଚାରି ଭାଇ ଦି ଭଉଣୀ, ଆମେ ସେଥିରେ ସେତିକି ପିଲାଛୁଆ ରୋଳା କରୁଛୁ। ଆଉ
ହଁ, ହଁ, ହଁ ହଉ ଆଉ ଭଲ ନା ଆଉ।
ହଁ, ଯେତେବେଳେ ଘରକୁ ଯାଉ, ପୁରା ମାନେ କଣ କହିଲେ, ଟାଇମ କେତେ ଯେତେବେଳେ ପଳେଇ ଜଣା ପଡେନି, ହଁ ବହୁତ ବଡ ଫ୍ୟାମିଲି।
ହଁ, ହଁ, ହଁ ଘରକୁ ଗଲେ ତ ଅଟୋମେଟିକ ଟାଇମ କେତେବେଳକୁ ଜଣା ପଡିବ ନାହିଁ।
ଘରକୁ ଗଲେ ଯଦି ଟାଇମ ହିଁ ଜଣା ପଡେନି, କେମିତି କଣ ପଳାଏ। ପୁରା ଟାଇମିଂ ସରିଯାଏ।
ହଁ ଆସାଙ୍ଗରେ ଟିକେ ମିଛ, ତା ସାଙ୍ଗେ ଟିକେ କଥା ହୁଅ।
ଖାଲି ତ ଏଇ ମୁଁ ତ ଗଲେ ମାନେ ଆସିଛି, ଝିଅ ଆସିଛି, ଝିଅ ଆସିଛି, ଏମତି ହେଇକି ଚାଲିବ ଏଇଠିକି ଆସିବ ଦେଖିବ। ସେଠିକି ଆସିବ ଦେଖିବ। ଆସାଙ୍ଗେ ଗପୁ ଗପ ତା ସାଙ୍ଗେ ଗପ, ଏମିତି ହେଇକି ତିନି ଦିନ ହଁ, ଦି ଦିନ, ଦି ଦିନ, ତିନି ଦିନ କେମିତି ସରିଯାଏ। ଜଣା କିଛି ପଡେନି।
ହଁ ଜଣା ପଡେନି। ଏ ଆସିବାକୁ ବି ଇଚ୍ଛା ହଉନଥିବ। କିନ୍ତୁ କଣ କରିବା?
ଗାଁକୁ ଗଲେ ଗାଁରେ ତ, ବେଶୀ ଆଉ ସାଙ୍ଗମାନେ ନାହାନ୍ତି। ଅଇକା ସବୁ ବାହା ହେଇଗଲେଣି, କେତେ ଜଣ ପୁଅପିଲା ଅଛନ୍ତି। ସେ ବି ସେ ଅଧା ଅଧି ବାହାରେ ହିଁ ଅଛନ୍ତି। କେହି ଗାଁ ରେ ଆଉ ବେଶୀ କେହି ନାହାନ୍ତି। ସବୁ ଏମିତି।
ପେନ୍ଦ ଜନ୍ମ
ହଁ। ଆମର ଯାହା ଜଣା ପଡନ୍ତା ନ ଜଣା ପଡନ୍ତା ଆମର ଘର ଆଗରେ ଗୋଟେ ସ୍କୁଲ। ସ୍କୁଲରେ ବଡ ଫିଲ୍ଡକୁ ସେଠି ସବୁ ଆସିବେ ଖେଳିବା ପାଇଁ, ଆଉ ସନ୍ଧ୍ୟାବେଳେ ତ ରୋଳା ଆଉ ସେଠି ଆଉ। ମଜାମସ୍ତି ହୁଏ ପ୍ରବଳ।
ହଁ, ସବୁ ଗହଳି ଟାଇମ ରେ ଭଲ ଲାଗେ ଆଉ।
ହୁଁ। ଆଉ ଫେଷ୍ଟିଭାଲ କିଛି ହେଲେ, ଆମ ଘରେ ଦିଦି ମାନେ କଣ କହିଲେ, ଯୋଉ ପିକନିକ ପଡିଲା ଭଳିଆ ଲାଗେ। ସମସ୍ତେ ଛୋଟ କଥା।
ପର୍ବପବାଣିରେ ସମସ୍ତେ ଆସନ୍ତି।
ହଁ। ଏମତି ହଉ ଏମିତି କି ଟାଇମ ପାସ୍ ହେଇଯାଏ ଆମର ସେ ଆମର ଅଛି ବାଙ୍କି ଚର୍ଚିଙ୍ଗାଙ୍କ ମନ୍ଦିର ଅଛି। ଆଉ ଗୋଟେ ଅଛି ଆଉ ଗୋଟେ ସେଟା ଜଙ୍ଗଲ ଭିତରେ ତାଙ୍କ ନାଁ ଟା ଠିକ ସେ ମନେ ପଡୁନି। ଆ ରାମଚଣ୍ଡୀ ଟାଇପ ର ଅଛନ୍ତି। ମାନେ ସେଠି ବାହାଘର ଫାହାଘର ଇଏ ସେ ସବୁ ହୁଏ କିନ୍ତୁ ସନ୍ଧ୍ୟା ପାଞ୍ଚଟା ପରେ ସେ ଜାଗାକୁ ଯାଇପାରିବନି ହଁ। ସନ୍ଧ୍ୟା ପାଞ୍ଚଟା ପରେ ସେଠିକି ଆଉ ଯାଇପାରିବନି କିନ୍ତୁ ମୋଷ୍ଟ ତ ଆମର ଜାଣିଛନ୍ତି କି ମାନେ ଚର୍ଚ୍ଚିକା ସେଇଟା ଶକ୍ତି ପୀଠ ସନ୍ଧ୍ୟାବେଳେ ଯିବେ ମହାନଦୀ ସାଇଟ୍ ରେ ଯାଉଥିବ, ବୋହି ଯାଉଥିବ। ଏଡେ ବଡ ମନ୍ଦିର ଆଉ, ବୁଲିବେ ପୁରା ମସ୍ତ ମସ୍ତ। ଲାଗିବ, ଠାକୁର ପନିକି ଉପରେ ବସିଥିବେ।
ଆଁ, ସେଇଠି ଗୋଟେ ଛୁଆ ଏତିକ ହସିବ ଆଉ।
ହଁ, ଆଉ ଆମର ନା କୁମାର ପୂର୍ଣ୍ଣମି ଟାଇମ କୁ ବହୁତ ପୂଜା ମାନେ ଭଲ ହୁଏ, କୁମାର ପୂର୍ଣ୍ମମୀକୁ ବହୁତ ମଜା ମସ୍ତି ହୁଏ। ଆଉ ଦଶହରା କୁ ବଳି ପଡେ ଠାକୁର। ରଙ୍କ ପାଖରେ ମଇଁଷି ବଳି।
ଓହୋ ସେଇଟା ପ୍ରଥା ଅଛି ଆଉ।
ପ୍ରଥା ଅଛି ହଁ। ସେ ମଇଁଷି ନାଁ କୁଆଡ଼ୁ କୁଆଡ଼ୁ ଯାଇକି ଆସିବ ଠାକୁରଙ୍କ ପାଖରେ ପହଞ୍ଚିବ, ତମେ ବି ଆଣିକି ଠିଆ କରାଇବନେଇ ଏମତି ବି ନାଇଁ। ସେ ଆସିବ ମନୁକୁ ମନ।
ମାନେ ମନକୁ ମନ ଠାକୁରଙ୍କ ପାଖୁ ଆସିବ ସିିଏ।
ଉ ଅନ ହଁ ମନୁକୁ ମନ ହିଁ ସେ ଆସିବେ। ଆସିବେ ଠାକୁରଙ୍କ ପାଖୁଉ। ଅଟେ ଦେଖନ୍ତୁ ମାନେ ପୁର୍ ହଁ ସବୁ ସେଇଟା ହିଁ ତ ମାନେ ସବୁ ଜାଗାରେ କିଛି ନାଁ କିଛି ଅଥେଣ୍ଟିକ୍ ଦିନଷ ଅଛି ଜାଣିବା ପାଇଁ। ଦେଶ ବାହାରେ କଣ ଜାଣିବେ ଆମ ଆମ ରାଜ୍ୟ ଭିତେରେ ହିଁ ଅଛି। କେନ୍ଦ୍ରାପଡ଼ା ଧର ବାଲେଶ୍ ଚୋରର ଧର ହଁ ବାଲେଶ୍ୱର ଧର ସମ୍ବଲପୁର ଧର ସବୁ ଜାଗା ସବୁ ଦିନଷ ପାଇଁ ଗୋଟେ ଗୋଟେ ପ୍ରସିଦ୍ଧ ଯୋଉଠିକି ଯିବ ସେ ହଁ ଯୋଉଠିକି ଯିବ ସେଇ ଜାଗାରେ ଆଉ ଆମ କଥାବାର୍ତ୍ତା ବି ସେଇ ଭଳିଆ। ଖୋର୍ଦ୍ଧା ପଟ ଲାଇନ୍ ର ଦେଖିବ ସେ କଥାବାର୍ତ୍ତା ବାଲେଶ୍ୱର ପଟ ଲାଇନ୍ ଲେଖିବ କିସ। ମୁଢ଼ି ଖାଇବେ ଖାଲି ପୁରା ଅଲଗା। ମୋର ଦିଟା ଏଠି ସାଙ୍ଗ ରୁମମେଟ୍ ଅଛନ୍ତି ବାଲେଶ୍ଵରର ତାଙ୍କ ସହିତ ରହି ରଇ ମୁଁ ବି ସେଇ ମୁଢ଼ି ଖାଇବା ଅବେସ୍ଥାରେ ପଡି଼ଗଲିଣି ମାନେ କଁ କହିଲେ ସେମାନେ ଆଳୁ ଆଉ ଟମାଟୋ ପୋଡି଼କି ବି ମୁଢ଼ି ଚକଟିକି ଖାଇ ଦଉଛନ୍ତି ମୁଁ ତାଉଁ ତ ସଳା ତମେ ଜ
ତାଙ୍କର ସବୁଥରେ ମୁଢ଼ି ମାନେ ଭାତଟା ଆମର ଯେନ୍ତି ଜୁ ଇଏ। ଖାଦ୍ୟ ତାଙ୍କର ମୁଢ଼ିଟା ହଉଚି ଖାଦ୍ୟ।
ପୁଢି଼ ମାନେ କେମତି ଗୋଟେ ଲମ୍ବା ଲାମ୍ବା ତାଙ୍କର ସେମତି ନୁହଁ ତାଙ୍କ ମୁଢ଼ି ପୁରା ପୁରି ଅଲଗା ପ୍ରକାର ଲାଗେ ଗୋଟେ ଟେଷ୍ଟି ଲାଗେ ବାକି। ଦାଉଁ ମୁଢ଼ି ମୁଁ ତ ତାଙ୍କ ସହିତ ରହି ରହି ଦିଦି ମୋର ପୁରା ଅଭ୍ୟାସ ତେଗଲାଣି ମୁଁ ଘରେ ଫୋନ୍ କଲେ କଁ ଖାଇଚୁ ମୁଢ଼ି ଖାଇଚି ଆରେ କଁ ମୁଢ଼ି ଖାଇଚୁ ଏରା ଦେହ ଖରାପ ହବ ଏରା କୋଁ ଦେହ ଖରାପ ହବ ଏମାନେ ଖାଉଚନ୍ତି ତାଙ୍କର କିଛି ହୋଉନି ମୋର ହବ ଏମତି ଆଉ।
ତାଙ୍କ ସହିତ ରହି ରହିକା ଆବଶ୍ୟ ଯେ ଯୋଉ ଦେଶକୁ ଯିବ ସେଇ ଫଳ ଖାଇବନି କି ହଁ କିନ୍ତୁ ଆମ ନୟାଗଡ଼ ପସ୍ ତୁ ସବୁଠୁ ଭଲ ଖୋର୍ଦ୍ଧା ଭାଷା।
ତମେ ତମେ ତମେ ତମ ଭାଷାଟାକୁ ତ ଭଲ କଇବ ଆମ କଟକ ବି କ ଟକ ବି ଖରାପ ନୁହଁ ଆମେ ପୁରା କଟକିଆ।
ହଁ ନାଇଁ ନାଇଁ ଆମ ନୟାଅଡ଼ ଭାଷାଟା କଁ କଇଲ ପୁରା ଓ ଡି଼ଆ ମାନେ ଆପଣ ବୁଝିପାରିବେ ଯୋଉ କିସ କୋଉଠି କେଇଁତି ହେଲ୍
ଶ୍ଵର ହଁ ବାଲେଶ୍ୱର ସେମତି ସମ୍ବଲପୁର ଆଡ଼େ ଦେଖିବେ କେମତି ଆଉ ଯୋଉ କଳାହାଣ୍ଡି ପଟେ ଦେଖିବ ଖାଲି ରେରେ ଗୋଟେ ପିଲା ଅଛି ଖାଇଚୁରେ ବଇଚୁରେ ମୁଁ କହିଲି ଆରେ ଏମିତି କଁ କଥା ହଉଚି ସିଏ? ମୁଁ ଭାବିଲି ବୋଧ ସେ ଖରାପରେ ମୋ ସହିତ କଥା ହଉ ସେ ଦେଖିଲା ଅଳୁ ତାଙ୍କ ଘର ତା ମାଆଙ୍କ ସହିତ ବି ସେମତି କଥା ହୁଏ। ମୁଁ କହିଲି ଆଉ ଯେ ତାଙ୍କ ଭାଷା ହିଁ ସେଇଆ। ସେ ଏମିତି ବସିଥିବେ ବସିଥିବେ କଣ କରୁଚୁରେ ମା ଖାଇଲୁଣିିରେ ମୁଁ ଲି ଆରେ ଇଏ କଣ? ଇଏ ପୁରା ପୁରି ସେ ଯୋଉ କଣ ତ ଏବେ ଯୋଉ ଭାଇରାଲ୍ ହେ ନଥିଲା? ବଣ୍ଟିର ସେ ପୁରା ରେରେ ମୁଁ ଭାବିଲି ବୋଧେ ସେଇଥିପାଇଁ ହଁ ମୁଁ ଭାଇଲି ବୋଧେ ତାରି ଭଳିଆ ସିଏ କଥା ହଉ ଦେଖିଲା ଅଳୁ ବଟ୍ ତାଙ୍କ ମାମା ବି ତା ସହିତ ସେମତି କଥା ହଉଛନ୍ତି ମୁଁ କହିଲି ଆ ଷ୍ଟେ ହେ ତାଙ୍କ ପଟେ ସେମତି ଭାଷା ଭଲ ଲାଗୁଚି ସବୁ ଅଲଗା ଅଲଗା ହଁ ସବୁ ଅଲ୍ ଗା ଜାଗାରୁ ଆସିକି ଅଛୁ ନାଁ। ବଢ଼ିଆ ଲାଗେ ଇଏ ଏମତି କଥା କୁଏ ସେ ସେମତି କଥା ହୁଏ ତାଙ୍କ ଗାଁରେ ଏମତି ଫେଷ୍ଟିଭାଲ୍ ଆମର ଏପଟେ ଏମତି ସବୁ ଟ ପି ଗପି ଗପି ଗପି ଗପି ଟାଇମ୍ ପାସ୍ ହେଇଯାଏ।
ହଁ କିନ୍ତୁ ସମ୍ବଲପୁର ଭାଷାଟା କଁ କହିଲେ ଆପଣ ବୁଝିପାରିବେନି ହଠାତ୍ କିନା।
ନାଇଁ ନାଇଁ ସମ୍ବଲପୁର ଭାଷା ବୁଝି ହବନି ଆଉ ସମ୍ବଲପୁରର ଯଦି ମନେକର ତମର ଓଡ଼ିଆ ତମର ଯଦି ସି ଯେ ବୁଝି ପାରୁନଥିବେ ତାଙ୍କ ଅରେ ତମେ ଉପାସ ରହିଯିବ ଦି ଦିନି।
ହଁ ସତ କଥା ତ ନିହାତି।
ଆଉ ଖାଇବାକୁ ମାଗିଲେ ସେ କଇ ହେ ଓପୁରୁକୁ ଅନେଇ ଠିଆ ହେଇଥିବେ।
ସେଥିପାଇଁ ଆମର ଏପଟ ଜିଲ୍ଲା ଲୋକରା ହିଁ ଭଲ।
ହଁ ନାଇଁ ନାଇଁ ଆକ୍ଚୁଆଲି ସମସ୍ତେ ଭଲ ସମ ସ୍ତିଙ୍କ ସହିତ ଆମେ ଯଦି ଭଲରେ ମିଶିବା ତ ସମସ୍ତେ ଭଲ ଯଦି ନ ମିଶି ପାରିବା ହଁ ସୁଦ୍ଧ ଓଡିଆ କହିବାକୁ ଗଲେ ଖୋର୍ଦ୍ଧା ଆଉ ନୟାଗଡ
ହଁ ଖୋର୍ଦ୍ଧା ନୟାଗଡ ଏଇ ଭିତରେ
ତାଙ୍କ ଆଗରେ ଯଦି ଆମେ କହିବା ତାଙ୍କ ହଁ ତାଙ୍କ ଆଗରେ ଯଦି ଆମେ ଜାଇ କହିବା ଆପ ଆମେ ସବୁଠୁ ଭଲ କଥା ହଉଛୁ ହଁ ଆମେ ବି ଭଲ କଥା ହଉଛୁ
ନା ନା ସମସ୍ତେ ସମସ୍ତ ଭାଷା ନେଇକି ସମସ୍ତେ ଭଲ।
ହଁ ସମସ୍ତେ ସମସ୍ତଙ୍କ ଭାଷା ଚାଲି ଚଳନ ଡ୍ରେସ ପଟା ସବୁ ତାଙ୍କ ତାଙ୍କ ଇଏ
ତାଙ୍କ ହିସାବରେ ସେମାନେ ସମସ୍ତେ ଭଲ ଆମେ ବି ଆମ ହିସା ହିସାବରେ ଭଲ ସେମାନେ ବି ତାଙ୍କ ହିସାବରେ ଭଲ ଖରାପ କାହିଁକି ଖରାପ କେହି ନୁହଁ ଯିଏ ଯୋଉଠି ବଢିଛି ଯୋଉ ପାଣି ପବନରେ ସେ ସେଇଟାକୁ ଜାବୁଡ଼ିକି ଧରିବ ନା ନାଇଁ
ହଁ ହଁ ହଁ ଭଲ ଲାଗେ।
ହଁ ଆଉ କଣ ରାତିରେ ହଷ୍ଟେଲରୁ କଣ ଆସିବ ଖାଇବା?
ଦିଦି ଆଜି ରୁଟି ହିଁ ଆସିବ ରୁଟି ଆସିବ ଆଉ କଣ ଭଜା ଭଜି ବୋଧେ ଆସିବ ଆଉ ଚି କେନ ତ ଦେଇଥିଲେ ଦି ପହରେ ରଖା ବି ହେଇଯାଇଛି ଟିକେ ବେଶି ଆଣିଥିଲୁ ଭାରି ସବୁ ଖାଇ ଏ ପ୍ଲସ୍ ଟିଫିନ ମାନେ ଟିଫିନ ନେଇକି ପଳେଇଥିଲୁ ଆଉ ନୁହଁ କି ଡବଲ ମାଗି ଆଣିଥିଲୁ ପ୍ଲେଟରେ ତ ଅଛି ଆମେ ଟିକେ କଣ କରୁଛୁ ବାହାରେ ରହୁଛୁ ନା ତ ରାତି ଖାଇବା ବି ଇନ୍ତେଜାମ କରିବାକୁ ପଡୁଛି ଆମକୁ। ଏମିତି ଚାଲିଛି ଆଉ ଏମିତି ଚାଲିଛି ଆଉ ସବୁ ଆଉ
ଆପଣଙ୍କ ସାଙ୍ଗରେ କଥା ହେଇକି ଭଲ ଲାଗିଲା ରଖୁଛି ପରେ କଥା ହବା ଆଉ
ଆଜ୍ଞା ଆଜ୍ଞା ସିଓର ଦିଦି ମତେ ବି ବଢିଆ ଲାଗିଲା ଯାହା ହଉ ଆମ ପଟର ଲୋକ ଙ୍କ ସହ କଥା ହେଇକି ଥ୍ୟାଙ୍କୁ ଜୟ ଜଗନ୍ନାଥ ହଁ।
ହଁ ଜୟ ଜଗନ୍ନାଥ।